ଆଉ କଣ କରୁଚ।
ମୁଁବି ବସିଚି ଆଉ ତମେ
ହଁ ମୁଁବି ସେଇ ବସିଥିଲି ଆଉ
ଆଉ ଆଜି କଣ ସନ୍ଧ୍ୟାରେ କଣ ଅନଲାଇନ କଣ କରୁଚ କଣ?
କିଛି ନୁହେଁରେ ଆଜି ଛଅଟାରେ ଉଠିଗଲି ଭାବିଲି ଟିକେ ବାହାରେ ବୁଲି ଆସିବି ଆଉ
ମାନେ ସନ୍ଧ୍ୟାବେଳେ ଶୋଇଥିଲନା କଣ ଆଠଟା ପରେତ ତମେ ଉ ଠ ସନ୍ଧ୍ୟାରେବି ଶୋଇଲେ ଆଠଟା ପରେ ଉଠ ଏତେ ଅ ହଠାତ ଏତେ ପରିବର୍ତ୍ତନ କେମତି।
ହେଏ। ସେଇଟା ମୁଁ ମଧ୍ୟ ଭାବୁଥିଲି କିଛିଦିନ ହେଲା ରାତିରେ ଶୀଘ୍ର ଶୋଇବା ଆରମ୍ଭ କରିବି ସକାଳେ ଆପେ ଆପେ ଆଖି ଖୋଲିଯିବ।
ଭଲକଥା କିନ୍ତୁ ସତରେ କିଛି ଫରକ ପଡିଛିନା।
ବହୁତ ପ୍ରଥମେ ଉଠିଲେ ଅଳସୁଆ ଲାଗୁଥିଲା ଏବେ ଦିନ ସାରା ଶରୀର ହାଲୁକା ଲାଗୁଛି।
ମୋରତ ସବୁଠୁ ବଡ ସମସ୍ୟା ହେଲା ଆଲାରାମ ବନ୍ଦ କରି ପୁଣି ଶୋଇଯାଏ।
ହେଁ ହେଁ ମୁଁ ମଧ୍ୟ ସେମିତି କରୁଥିଲି ଏବେ ମୋବାଇଲକୁ ବିଛଣା ଠାରୁ ଦୂରରେ ରଖିକି ବନ୍ଦ କରିବାକୁ ଉଠିବାକୁ ପଡୁଛି।
ଏହାତ ଭଲ ଟ୍ରିକ ମାନେ ସକାଳେ ଉଠିକି ପ୍ରଥମେ କଣ କରୁଚ?
ଗୋଟେ ଗ୍ଲାସ ପାଣି ପିଉଛି ତାପରେ ଦଶ ମିନିଟ ଛାତ ଉପରେ ବୁଲୁଛି ସକାଳ ର ପବନ ଟା ବହୁତ ଭଲ ଲାଗେ
ସତ କଥା ଆମ ଘର ପାଖରେ ଗୋଟେ ଗୋଟେ ଛୋଟ ପାର୍କ ଅଛି ସକାଳେ ବହୁତ ଲୋକ ହେଉଛନ୍ତି ସେଠିକୁ କରିବାକୁ ଆସନ୍ତି ହଁ ଦେଖେ ସମସ୍ତଙ୍କୁ କିନ୍ତୁ ମୁଁ ଯାଇନି ମୁଁ ତା ଆଲାରମ୍ ବନ୍ଦ କରି ସୋଇବା ଲୋ କ ଆଉ
ହୁଁ ମୁଁ ଲକ୍ଷ୍ୟ କରିଛି ଯେଉମାନେ ସକାଳେ ଉଠନ୍ତି ସେମାନେ ବହୁତ ରିଲାକ୍ସ ଲାଗନ୍ତି
ହଁ ସକାଳର ଶାନ୍ତ ପରିବେଶ ମନ ମଧ୍ୟ ଭଲ ରହେ ରାସ୍ତାରେ ଗାଡି କମ ଶବ୍ଦ ବି କମ୍ ସକାଳୁ ଟିକେ ଅଧିକ ଟିକେ ଭଲ ଲାଗେ ମାନେ କିଛି ବି ଯାନବାହାନ ମାନେ ଗତି କରେନି ଯହା ଆସେ କରେନି ଟିକେ ଭଲ ଲାଗେ
ଆଉ ଗୋଟେ କଥା ଜାଣିଛ ସକାଳେ ନା ଜଲଦି ଉଠିଲେ ମାନେ କାମ ପାଇଁ ତରବର ହବାକୁ ପଡେନି ଧୀରେ ସୁସ୍ତେ କଲେ ବି କାମ ଜଲଦି ସରିଯାଏ
ଠିକ କହିଲ ମାନେ ମୁଁ ଟିକେ ଡେରିରେ ଉଠିଲେ ସବୁ କାମ ମତେ ଦୌଡି ଦୌଡି କରିବାକୁ ପଡେ
ମୁଁ ପଢା ପଢା କେଉଁ ସମୟରେ କରିବାକୁ ପସନ୍ଦ କରୁଛ ତମେ ପଢା କୋଉ ସମୟରେ କରିବାକୁ ପସନ୍ଦ କରୁଛ
ସକାଳେ ସେତେବେଳେ ମନ ବହୁତ ଫ୍ରେଶ ଥାଏ ନା ମାନେ ଟିକେ ଭଲ ଲାଗେ ଗୋଟେ ଗୋଟେ ଘଣ୍ଟାରେ ଯେତିକି ପଡେ ରାତିରେ ଦୁଇ ଘଣ୍ଟା ମଧ୍ୟ ସେତିକି ହୁଏନି ମାନେ ସକାଳେ ଗୋଟେ ଘଣ୍ଟାରେ ଯତିକି ପଢିବ ରାତିରେ ଦୁଇ ଘଣ୍ଟା ପଡିଲେ ବିି ସେତିକି ମନେ ରହିବନି
ଆଛା ମୋର ମଧ୍ୟ ସେଇ ଅନୁଭବ ସକାଳେ ମୋବାଇଲ କ କମ ମାନେ ମୋବାଇଲ ମଧ୍ୟ କମ ବ୍ୟବହାର ହୁଏ ଆଉ ପଢିବାରେ ମନ ଟିକେ ଅଧିକ ଦିଏ
ଠିକ କଥା ସକାଳେ ସୋସିଆଲ ମିଡ଼ିଆ ଖୋଲିଲେ ସମୟ କେମିତି ଚାଲିଯାଏ ଜଣା ବି ପଡ଼ିବନି କାରଣ ସକାଳ ଏଇଟା ଟିକେ ଭଲ ଲାଗେ ତ ସୋସିଆଲ ମିଡିଆ ଧରିକି ବସିଲେ ଅଟୋମେଟିକ ହାତ ଚାଲେ ଥିବ ଆଉ ବନ୍ଦ ହିଁ ହବନି
ହଁ ସେଥିପାଇଁ ମୁଁ ପ୍ରଥମେ ଏକ ଘଣ୍ଟା ଫୋନ୍ ଦେଖେନି
ବା ଭଲ ଅଭ୍ୟାସ ମୁଁ ମଧ୍ୟ ଚେଷ୍ଟା କରିବି ତୁମ ଭଳି
ଧୀରେ ଧୀରେ ପ୍ରଥମ ଦିନରୁ ପାଞ୍ଚଟ ରୁ ଉଠିବା ଦରକାର ନାହିଁ
ହଁ ଅଧଘଣ୍ଟା କରି କରି କରି ସମୟ ବଦଳାଇଲେ ସହଜ ହବ ନୁହଁ କି
ହଁ ଆଉ ରାତିରେ ବେଶୀ ସମୟ ଫୋନ ଦେଖିଲେ ସକାଳେୁ ଉଠିବା କଷ୍ଟ ହୋଇଥାଏ
ଏଇଟା ମୋର ସବୁଠୁ ବଡ ଭୁଲ ରିଲସ୍ ଦେଖୁ ଦେଖୁ ବାରଟା ବାଜିଯାଏ କେତେବେଳେ ସ୍କ୍ରଲ କରୁଥିବ ଯେ ଉପର କୁ ଉପୂରକୁ ଚାଲିଥିବ ଜଣେ
ହଁ ହ ମୋର ମଧ୍ୟ ସେଇ ଅବସ୍ଥା ଥିଲା ଏବେ ଦଶଟା ପରେ ଇଣ୍ଟରନେଟ ବନ୍ଦ କରିଦଉଛି
ଆଉ ତୁମର କି ଅଭ୍ୟାସ ଥିଲା
ମୋର ମଧ୍ୟ ସେଇ ଅବସ୍ଥା ଥିଲା ଦଶଟା ପୂର୍ବରୁ ମୁଁ ଇଣ୍ଟରନେଟ ଅଫ କରିଦଉଛି
ଭଲ ଆଇଡିଆ ତମେ ଦେଖିଲି ତମକୁ ଦେଖିଲେ ଲାଗୁଛି ସକାଳେ ଉଠିବା କେବଳ ଅଭ୍ୟାସର କଥା
ଏକଦମ ଆରମ୍ଭରେ କଷ୍ଟ ଲାଗେ କିନ୍ତୁ ପରେ ଶରୀର ନିଜେ ସେଇ ସମୟକୁ ଅଭ୍ୟାସ ହୋଇଯାଇଥାଏ
ଠିକ ଅଛି କାଲି ଠାରୁ ମୁଁ ସାତଟା ପୂର୍ବରୁ ଉଠିବି ତମେ ମତେ ମେସେଜ କରିବ ହେଲା
ନିଶ୍ଚୟ ଦେଖିବା କିଏ ପ୍ରଥମେ ଗୁଡ ମର୍ଣିଂ ପଠାଏ
ଡିଲ୍ ପକ୍କା ସଖାଳୁ ଉଠିଲେ ଦିନ ଟା ମଧ୍ୟ ଭଲରେ ଆରମ୍ଭ ହବ ନୁହଁ କି
ଠିକ୍ କହିଲୁ। ଠିକ୍ କହିଲ ଛୋଟ ଅଭ୍ୟାସ ହେଲେ ମଧ୍ୟ ଜୀବନରେ ବଡ ପରିବର୍ତ୍ତନ ଆଣିପାରେ।
ଆରେ ତୁମେ ଆଜି ବହୁତ ଫ୍ରେଶ ଲାଗୁଛ। କିଛି ନୂଆ କରୁଛ କି?
ହଁ କିଛି ଦିନ ହବ ସକାଳୁ ଉଠିକି ଯୋଗ ଆଉ ବ୍ୟାୟାମ ବି କରୁଚି।
ବାଃ କେତେ ସମୟ କରୁଚ?
ପ୍ରାୟ କୋଡିଏରୁ ତିରିଶ ମିନିଟ୍ ପ୍ରଥମେ ମାନେ ପ୍ର ହୁଁ କଣ କହିଲ? କି ଖାଇବା ପିଇବା ଇଏ କରିକି ଗୋଟେ ସୂର୍ଯ୍ୟ ନମସ୍କାର କରିକି ଶେଷରେ ଧ୍ୟାନ ଆଉ।
ଏତେ କର କା ଏତେ କର ତମକୁ କ୍ଳାନ୍ତ ଲାଗେନି। ମାନେ ତମ ଶରୀର କିଛି ବି ତମକୁ କଷ୍ଟ ହୁଏନି?
ନାହିଁ ଓଲୋଟା ଦିନ ସାରା ଶରୀରର ଶକ୍ତି ରହେ।
ମୁଁ ତ ବ୍ୟାୟାମ ଆରମ୍ଭ କରି ଦୁଇ ଦିନ ପରେ ବନ୍ଦ କରିଦିଏ ମତେ ଏତେ କ୍ଳାନ୍ତ ଲାଗେ।
ଆରମ୍ଭରେ ଏମିତି ହୁଏ କମ ସମୟରୁ ଆରମ୍ଭ କଲେ ଅଭ୍ୟାସ ହୋଇଯାଏ ‌। ଧର ତମେ ପ୍ରଥମ ଦିନ ତିରିଶ ମିନିଟ ନ କରିବ ମାନେ ଗୋଟ ପାଞ୍ଚରୁୁ ଦଶ ମିନିଟ୍ କରିବ ଥାଡ ଦିନ ଦଶ ରୁ ପନ୍ଦର ମିନିଟ୍ ତାପ ଦିନ ପନ୍ଦରରୁ କୋଡିଏ ମିନିଟ୍ ଏମିତି ଧୀରେ ଯିଏ କରି ଦିଏ ଦେଖିବ ଅଭ୍ୟାସ ରେ ପଡିଯିବ ତମକୁ ବି ମାନେ ବ୍ୟାୟାମ ବିନା କିଛି ଭଲ ଲାଗିବନି ତମକୁ ସକାଳୁ ଉଠିକି ଆଗେ ବ୍ୟାୟାମ କରିବାକୁ ହିଁ ଇଚ୍ଛା ହବ।
ବ୍ୟାୟାମ ପୂର୍ବରୁ ତୁମେ କିଛି ଖାଉଛ କି?
ହଁ ଖାଏ। ଫଳ ଆଉ ସିଝା ଅଣ୍ଡା ଆଉ ଓଡ୍ସ ଆଉ ଭାରି ଖାଦ୍ୟ ଖାଏନି ବାସ୍ ଯେତେ ହାଲକା ଖାଦ୍ୟ ଖାଏ।
ଆଉ ତୁମେ ତ ସମ୍ପୂର୍ଣ୍ଣ ଫିଟ୍ ନେସ ରୁଟିନ ତିଆରି କରିଦେଇଛ। ନାଇଁ କି?
ହଁ ଧୀରେ ଧୀରେ ଶିଖିଛି ଆଉ।
ମୋବାଇଲ ପାଇଁ ସମୟ ମିଳୁଛି କି ନାଇଁ?
ବ୍ୟାୟାମ ସମୟରେ ଫୋନ ସାଇଲେଣ୍ଟ ରଖେ ତେଣୁ ଧ୍ୟାନ ଭଙ୍ଗ ହୁଏନି।
ଏହା ତ ଭଲ କଥା ମୁଁ ମଧ୍ୟ ଚେଷ୍ଟା କରିବି।
ହଁ ଆଉ ପ୍ରତିଦିନ ଟିକେ ଟିକେ ଚାଲିବା ମଧ୍ୟ ଜରୁରୀ।
ସତ କଥା ଆମ ପାର୍କରେ ସକାଳେ ଅନେକ ଲୋକ ବି ଚାଲେଆକୁ ଆସୁଛନ୍ତି।
ହଁ ସେମାନଙ୍କୁ ଦେଖିଲେ ମଧ୍ୟ ପ୍ରେରଣା ମିଳେ ‌।
ଆଜି ଠାରୁ ମୁଁ ମଧ୍ୟ ପ୍ରତିଦିନ ଦଶ ମିନିଟ ବ୍ୟାୟାମ କରିବି।
ବୋହୁତ ଭଲ ନିୟମିତ କଲେ ଫଳ ନିଶ୍ଚୟ ମିଳିବ।
ତାହେଲେ କାଲି ସକାଳେ ଏକାଠି ପାର୍କୁ ଯିବା। କଣ କହୁଛ?
ଡିଲ୍ ପକ୍କା ସୁ ସୁସ୍ଥ ହିଁ ହିଁ ସବୁଠୁ ବଡ ସମ୍ପଦ।
ଠିକ କହିଲ। ଭଲ ଅଭ୍ୟାସ ଜୀବନକୁ ସୁନ୍ଦର କରିଦିଏ ନାଇଁ କି?
ହଁ ଆରେ ସାଙ୍ଗ ତୁ ଏବେ ପଢା ମାନେ ପଢାରେ ବୋହୁତ ଧ୍ୟାନ ଦେଉଛୁ ଲାଗୁଛି।
ହଁରେ ଟିକେ ରୁଟିନ ବଦଳି ଯାଇଛି।
କେମିତି ରୁଟିନ୍?
ପଢିବା ବେଳେ ଫୋନ ଟିକେ ସାଇଲେଣ୍ଟ କରି ଦୂରରେ ରଖୁଛି। ଉଁ
ତାହେଲେ ବୋର ଲାଗୁନି?
ଆରମ୍ଭରେ ଲାଗୁଥିଲା କିନ୍ତୁ ଏବେ ଅଭ୍ୟାସ୍ତ ହେଇଗଲା ଆଉ।
ଏକାଥରେ କେତେ ସମୟ ପଡୁଛୁ?
ପଚାଶ ମିନିଟ୍ ପଢି ପାଞ୍ଚ ମିନିଟ୍ ବିଶ୍ରାମ ନେଉଛି।
ଏହା ତ ଭଲ ଉପାୟ।
ହଁ ତେଣୁ ମନ କ୍ଳାନ୍ତ ବି ହୁଏନି ଶରୀର ବି କଷ୍ଟ ହୁଏନି କିଛି ମାନେ ସବୁ ଶାନ୍ତି ହିଁ ଲାଗେ।
ଆଉ ନୋଟ୍ କେମିତି ବନାଉଛୁ?
ନୋଟ୍ ଛୋଟ ଛୋଟ ପଏଣ୍ଟ୍ କରି ଲେଖୁଚି।
ଆ ପରୀକ୍ଷା ପୂର୍ବରୁ ସେଗୁଡିକ ଉପକାର ହୁଏ କି?
ହଁ ବହୁତ୍ କମ୍ ସମୟରେ ମାନେ ରିଭିଜନ୍ ହେଇଯାଏ ମାନେ ପରୀକ୍ଷା ପୂର୍ବରୁ ଯଦି ଆମେ ଉପକାରୀ ପଏଣ୍ଟ୍ ଗୁଡା ଲେଖି ଦେଇଥିବା ତାହେଲେ କମ୍ ସମୟରେ ଆମକୁ ରିଭିଜନ୍ କରିବାକୁ ବି ସହଜ ହବନି ଯାହାକି ପରୀକ୍ଷାରେ ଆମକୁ ଲେଖିବାକୁ ସହଜ ହବ।
ହଁ ଠିକ୍ କଥା କହିଚୁ ମୁଁ ମଧ୍ୟ ଆଜି ଠାରୁ ଏଇ ପଧତି ଆପନ୍ନେବି ବୋଲି ଭାବୁଛି।
ନିୟମିତ କଲେ ନିଶ୍ଚୟ ଫରକ୍ ଦେଖିବ
ଠିକ୍ କହିଚ ନିୟମିତ କରିଲେ ନୁହେଁ ନିୟମିତ କରିବାକୁ ଚେଷ୍ଟା କରିବା ଆଜିଠୁ ଯାହା ମାନେ ହୁଁ ଯେତେ ନିୟମିତ କରିବ ଯୋଉ ଜିନିଷ ଟା ସେଇଟା ଅଭ୍ୟାସରେ ପଡିଗଲା ପରେ ଭଲ ହିଁ ହବ। ଠିକ୍ କଥା ଛୋଟ ଅଭ୍ୟାସ ବଡ ସଫଳତା ଆଣିଥାଏ ନା।